କହନ୍ତୁ?
ହୁଁ ରାତି ପ୍ଲାନିଂ କଣ ଅଛି ଖାଇବା ପାଇଁ?
ସେ ରାତି ପାଇଁ ରାତି ପାଇଁ ତ ହଁ, ସବୁବେଳେ ତ ରୁଟି ହଉଚି। ତ ରୁଟି ସହିତ ଆଜି ଟିକେ ମଟର ତରକାରୀ କରିବି ବୋଲି ଭାବିଛି।
ମଟର୍?
ଆଜ୍ଞା।
ମଟର୍ ଭାବୁଥିଲି ମୁଁ କରିବାକୁ କିନ୍ତୁ ଆମର କହିଲା ଆଜି ମଟର କରିବାନି ଆଜି ରାଜ୍ମା କରିଦବା।
ସେଇଟା କଣଟା?
କିନ୍ତୁ ମୁଁ ରାଜ୍ମା ଯେନ୍ତି ଆମର ଅଛି ଡାଲି ଯେନ୍ତି ଆମର ନାହିଁ ଜାଇ ମୁଗ ଗୋଟେ ଅଛି, ସବୁ ଭେରାଇଟ୍ ପକାର ଅଛି। ଅମ୍ ପଡିକି ଜାଇର ଗୋଟେ ଆଉ। ତିନି ଚାରି ପକାର ପଡେ ଜାଇ ସେଥିରେ ମିସିଙ୍ଗ ହୁଏ, ଜେନ୍ତି ତଡ୍ କା ଅଛି, ସେମ୍ତି ଗୋଟେ ରାଜ୍ମା ଅଛି ଆଉ।
ଆଚ୍ଛା ମାନେ କେମିତି କଣ କରି ବନାନ୍ତି?
ସେମ୍ତି ଯେମ୍ତି ଆମର ତଡକା ବନାନ୍ତି ସିଝେଇ ଦିଅନ୍ତି ଫାଷ୍ଟେ ତାପରେ ତାକୁ ମସଲା ରେ ଗ୍ରେଭି ଦେଇ କରନ୍ତି, ସେମ୍ତି ଆଉ ଫାଷ୍ଟରେ ରାଜ୍ ମାଟାକୁ ସିଝେଇ ଦିଅନ୍ତି, ତାପରେ ପିଆଜ୍-ପିଆଜ୍ ତେଲ ଫେଲ ପକେଇ ମସଲା ଦେଇକି ତାକୁ କସାନ୍ତି ରାଜ୍ମା ଭବେ ଆଉ। ଏ ଏଟାବି ଖାଆନ୍ତି ମୁଁ ମୁଁ ତ ଖାଇନି କେବେ ହୋଟେଲ୍ ରେ ଥରେ ଖାଇଥିଲି ରାଜ୍ମା ଭଲ୍ ଲାଗୁଥିଲା, ମୁଁ ରାଜ୍ମା ଥରେ ବନେଇଥିଲି, ବନେଇ ଯେନ୍ତି ଜାଣିନାହାନ୍ତି, ଆମର ସିମ ଦେଖିନାହାନ୍ତି?
ହଁ-ହଁ।
ସିମ ମଞ୍ଜି ଭଳିଆ ଟୁଟାଲେ ସେଇ ରାଜ୍ମା ମଞ୍ଜିଟା। ଶିମ ମଞ୍ଜି ଭଳିଆ ରାଜ୍ମା ମଞ୍ଜି, ତାପରେ ଆଉ ଦି ତିନି ପ୍ରକାର ପଡିଥାଏ ଡାଲି ଜାତୀୟ ପ ସାମଗ୍ରୀ ଆଉ।
ଆଚ୍ଛା।
ଆପଣ କଣ ହଁ କୁହନ୍ତୁ, ଆଜ୍ଞା ଭାତେରେ ଖାଇହବ।
ହଁ ହଁ ଆଉ କଣ କୁହନ୍ତୁ।
ଘରେ ବସିଲା ବେଳେ ଏନ୍ତି ନା କଥା ହଉଚନ୍ତି ଆପଣ ଏନ୍ତି କଣ କରୁଚନ୍ତି ପାଠପଢା ବିଷୟରେ?
ହଁ ମୁଁ ତ ପାଠପଢା ତ ସରିଲାଣି ତ ଏବେ ମୁଁ କିଛି ନାଇଁ-ନାଇଁ-ନାଇଁ। ହଁ ମୁଁ ମଧ୍ୟମ ଶ୍ରେଣୀରୁୁ ଆସିଛି ନା, ସେଥିପାଇଁ ପଇସା ପତ୍ର ଟିକେ ଅସୁବିଧା ରହିଗଲା। ପରିବାରରେ ଅସୁବିଧା ରହିଗଲା, ସେଥିପାଇଁ-ସେଥିପାଇଁ ମୋ ପଢାଟାକୁ ମୁଁ ସମ୍ପୂର୍ଣ୍ଣ କରିପାରିଲିିନି।
ପ୍ଲସ୍ ଟୁ?
ଆଜ୍ଞା, ପ୍ଲସଟୁ ର ପରୀକ୍ଷା ଦେଇକି ମୁଁ ଏବେ ଘରେ ବସିଛି।
ଏଇ ଇଅର ମୁଁ ଗ୍ରାଜୁଏସନ୍। ଗ୍ରାଜୁଏସନ୍ ଦେଇ ଏବେ କମ୍ପେଟିଟିଭ୍ ଲାଇନ୍ ଯାଉଚି ଆଉ।
ଆଜ୍ଞା।
ଏମ୍ତି ବି ଓଡିଶା ପୋଲିସ୍ ଆପ୍ଲାଏ ଏବେ ଯୋଉ ଆମର ବାହାରିବ ସେଇଟା ପାଇଁ ଟିକେ ଜୋର ଯାର୍ ଲାଗା ଲଗି ଚାଲ୍ଚି ଆଉ।
ଆଚ୍ଛା ହଁ ଭଲ ତ ପଢିଲେ ଭଲ ତବ୍
ଆଜ୍ଞା ସମୁଦେୟେ ଫୁ ପଢିଲେ ହିଁ ଭଲ ଫଳ ଆସିବ ତାପରେ। ପଢିଲେ ବି ଗୋଟେ ଥାଏ ଲକ। ଲକ୍ ବି ଏଯି ନ ଫିଟିଲା ଯେତେ ପଢୀଲେ ଭାଇ ହବନି।
ହଁ।
ପଢିବୁ ପଢିବୁ ଗୋଟେ ମାର୍କ ଗୋଟେ ବି ମାର୍କ ନୁହେଁ ଗୋଟେ ପଏଣ୍ଟରେ ତୁ କଟିଯିବୁ ସେଟା ଲ ହବ।
ହଁ ସେଇଟା ବହୁତ୍ ଦ ଦୁଃଖ ଲାଗିବ କଷ୍ଟ ତ ଲାଗିବ ମାନେ ଏତେ ପରିଶ୍ରମ କରିବି ଜଲ୍ଦି ତାର ମତେ କିଛି ଆସିବନି ଫଳ କିଛି ମିଳିବନି ଗୋଟେ ମାର୍କଟ୍ ଯଦି ମୁଁ ମାନେ କ କଟି ଯାଉଛି ସେଇଠି ଟିକେ ଦୁଃଖ ଲାଗିବ।
ଆଜ୍ଞା। ଆପଣଙ୍କୁ କଣ ଭଲ୍ ଲାଗେ ରାମାୟଣ ମହାଭାରତ।
ମତେ ତ ମହାଭାରତ ଭଲ୍ ଲାଗେ ଏ ହେଁ।
ମହାଭାରତର କୋଉ ଟପିକ୍ ଟା ଭଲ ଲାଗେ ଆପଣଙ୍କୁ?
ମହାଭାରତର ମାନେ ଏମିତି କହିଲେ ମତେ ମହାଭାରତର ପ୍ରଥମରୁ ଶେଷ ପର୍ଯ୍ୟନ୍ତ ମତେ ବହୁତ୍ ଭଲ ଲାଗେ। ମୁଁ ଫୋନରେ ୟୁଟ୍ୟୁବ ରେ ବି ମୁଁ ଦେଖେ ବହୁତ୍ ହିଁ ଭଲ ଲାଗେ।
କୋଉ ଟପିକ୍ ଟା ଯେମିତି ଆମର ଅର୍ଜୁନ କଲା ମ୍ ପିତା ଭିଷମ୍ ଭି ଭୀଷ୍ମଙ୍କୁ ସରସଯ୍ୟା ତାପରେ ଉଁ ଅଭିମନ୍ୟୁ।
ଦ୍ରୋପତିଙ୍କର ହଁ ଦ୍ରୌପତିଙ୍କର ବସ୍ତ୍ର ହରଣ।
ଆଜ୍ଞା ତାପରେ ଆମର ସୁଷ୍ଟି ଆଜ୍ଞା।
କୁହନ୍ତୁ କୁହନ୍ତୁ।
ନା ଆପୁଣୁଙ୍କୁ କଣ ଭଲ୍ ଲାଗେ ତାହେଲେ।
ହଁ ମତେ ସବୁ ଟପିକ୍ ମତେ ଭଲ ଲାଗେ ଶୁଣିବାକୁ ଭଲ ଲାଗେ ଦେଖିବାକୁ ବି ମତେ ଭଲ ଲାଗେ ଆପଣ ଦେଖନ୍ତି।
ହଁ ମୁଁ ସବୁଗୁରା ଦେଖିଛି ମୋର ବି ସବୁ ରାମାୟଣଠୁ ଧରି ମହାଭାରତ ସବୁ ଟକିକ୍ ଗୁରା ମନେ ଅଛି।
ହଁ ମତେ ତ ଏମେତ ରାମାୟଣ ବେଶୀ ଦେଖେନି ମତେ ମହାଭାରତ ଭଲ ଲାଗେ। ମାନେ କୃଷ୍ଣ ଆଉ ଅର୍ଜୁନ ଥାନ୍ତି ନା ନାଇଁ।
କରାମର ହନୁମାନ କି ରାମଚନ୍ଦ୍ର ଅଛନ୍ତି।
ହଁ ମାନେ ସବୁ ଭଗବାନ୍ ହିଁ ଗୋଟିଏ।
ଆଜ୍ଞା।
ହଁ।
ଭଲ୍ ଲାଗେ ଦିଟାଙ୍କ ମୁଁ ଦେଖେ ଆପଣଙ୍କୁ ତଥାପି ଯେମିତି କହିଇଲେ। ପାଞ୍ଚାଳୀ ବସ୍ତ୍ର ହରଣ ସେମ୍ତି ଆଉ କଣ ଭଲ୍ ଲାଗେ ଟପିକ୍। ମାନେ ଯେତେବେଳେ ଅଠର ଦିନି କୃଷ୍ଣ ଯେତେବେଳେ କହିଥିଲେ। ଅଠର ଦିନ୍ ହାପ୍ ଅଧା ହବ ଆମର ଯୁଦ୍ଧ ସେମିତି ଯୁଦ୍ଧ ଭିତରେ କୋଉ ଟପିକ୍ ଟା ଭଲ୍ ଲାଗେ।
ଉଁ ମାନେ। ହଁ ଦ୍ରୌପଦୀଙ୍କର ବସ୍ତ୍ର ହରଣ ହିଁ ମତେ ଭଲ ଲାଗେ ମାନେ ଗୋଟେ ଦୁଃଖ ନାରୀ ପ୍ରତ୍ ପ୍ରତି ଗୋଟେ ଅ ଅସଦାଚରଣ ହୁଏକି ସେଟା ମାନେ ଗୋଟେ ନାରୀ ହିଁ ବୁଝିପାରିବ ସେଇଟା ବୁ ଆଖିରୁ ତ ଲୁହ ଆସିଯାଏ ମାନେ ଗୋଟ ଗୋଟେ ଗୋଟେ ଦୃଶ୍ୟ ଦେଖିବ ଆଖିରୁ ନିଜେ ଅନୁଭବ କରିଦବ ଆଖିରୁ ଲୁହ ବି ପଳେଇ ଆସିବ।
ଆଜ୍ଞା ହଁ ଏମତି ହେଇଛି ଗୋଟେ ଗୋଟେ ଷ୍ଟୋରି ଥାଏ ଯେମିତି ଆମର ଅ ଉଁ ଅଭିମନ୍ୟୁଙ୍କ ମୃତ୍ୟୁ ଯେତେବେଳେ କଲେ ତାଙ୍କ ମୃତ କଲା ପରେ ତାଙ୍କୁ କୁ ଜୟଦେବ ଜୟଦେବ ରଥ ମାରିଥିଲା ମୃତ ପରେ ଗୋଇଠା ତା ଅର୍ଜୁନ ତା ପିତା ନା ଅର୍ଜୁନ କହିଥିଲା କି ଯେ ମଁ ମୃତ ଦେହ ପୁତ୍ର ଦେହକୁ ଗୋଇଠା ମାରୁଥିବାରୁ ମୁଁ ଶପଥ ନଉଛି କି ଯେ କାଲିର ସୂର୍ଯ୍ୟୋଦୟ ଅସ୍ତ ପୂର୍ବରୁ ଯେ ଯ ମୁଁ ଜୟରଥକୁଙ୍କୁ ମାରିନଥ ଥିବି ତେବେ ମୁଁ ଅଗ୍ନିଶଯ୍ୟା କରିବି।
ହଁ।
ତାପରେ ଯେତେବେଳେ ସେ ନୁତ୍ ଆଜ୍ଞା।
ଗୋଟେ ବିଷୟ ଏମିତି କି ମହାଭାରତ ମାନେ ସବୁ ମାନେ ଭଗବାନ ଚିତତ କରିଛନ୍ତି ତାଙ୍କ ଆଖିରେ କାହା ଆଖିରେ ଲୁହ ନଥିବ ବୋଲି ଆପଣ ଦେଖିନଥିବେ।
ଆଜ୍ଞା ସମ ଆଜ୍ଞା ସମସ୍ତ ଙ୍କ ଆଖିରେ ଲୁହ।
ଆଛା ହଉ ଦୁନିଆ କିଛି ବାର୍ତ୍ତା ଦେଇଛନ୍ତି।
ବାର୍ତ୍ତା ଦେଇଛନ୍ତି କେତେ ଅଭିଶାପ ବି ଅଛି ସେ ଅଭିଶାପ ବି ଆମେ ଭୋଗୁଛେ।
ହଁ ମଣିଷ ମାତ୍ରକେ ଭୁଲ ନା। ଜୀବନ ଅଛି ମାନେ ଆମ ଦୁଃଖ ବି ଆମ ସହିତ ଅଛି।
କନ୍। ତାହେଲେ ମହାଭାରତ ଭିତରେ କୋଉ ଅଭିଶାପ ଏମିତି ଆମର ଅଛି ଯେ ଆମେ ଭୂ ଲୋକରେ ଭୋ ଭୋଗୁଛେ। କିଏ କଉ ଅଭିଶାପ ଦେଇଛନ୍ତି?
ହଁ ଦେଇଛନ୍ତି ତ ମାନେ ଯୁ ଯୁଦ୍ଧିଷ୍ଟର ଗୋଟେ ଅଭିଶାପ ଦେଇଥିଲେ ମାତା କୁନ୍ତି କୁ। ମାନେ କୌଣସି ନାରୀ ବି ମାନେ ତାଙ୍କ ପେଟରେ କିଛି କଥାକୁ ଲୁଚେଇ ରଖି ପାରିବିନି ଏଇଟା ଗୋଟେ।
ଆଉ କଣ ଆଉ କଣ କିଏ ଦେଇଛି? ଆମର। ଆଜ୍ଞା ଏଇଟା ସତ କଥା ନିରାଟ ସତ।
ନିରାଟ ସତ।
ଆ ବା ମୋର କିଏ କଣ ଦେଇଥିଲ ଅଭିଶାପ।
ଆପଣ ତ କୁହନ୍ତୁ।
ଆମର ଆଉ ଗୋଟେ କୃଷ୍ଣ ଦେଇଥିଲେ ଅଭିିଶାପ।
ହଁ।
ହୁଁ ତାପରେ ଗା ଯୋଉ କୃଷ୍ଣଙ୍କୁ ମିଳିଥିଲା ଅଭିଶାପ
ହଁ ହଁ ଗାନ୍ଧାରୀ ମାତା ଯୀ ବ ଦେଇେଥିଲେ।
ଆଜ୍ଞା। ଗାନ୍ଧାରୀ ମାତା କହିଥିଲେ ଯେ ତୁ ମୋ ଶହେ ପୁତ୍ରକୁ ବୋଧ କରିଛୁ। ତ ତାଙ୍କର ଆମ ନାଇଁ କି ମଥୁରା ନା ଆପର ଦାରିକ ଦ୍ଵାରିକା ତୋର ସମୁଦ୍ର ମନ୍ଥନ ହବ ମାନେ ସମୁଦ୍ର ଟୋଟାଲ ଦ୍ୱାରିକା ନହିଁ କି ଆମର ବୁଡିଗଲାଣନି କି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଶୁଭୁନି କି? ହ୍ୟାଲୋ। ହ୍ୟାଲୋ। ହାଲୋ।